ଲୋ
ମୁଁ କଇଲି ଭାଇ କଣ କରୁଥିଲ କି?
ଏଇ ଆଇଥିଲୁ ଟିକେ ପାର୍କ ଆଡେ ଟିକେ ବୁଲାବୁଲି କରୁଥୁଲୁ ଆଉ।
ଖାଇ ସାଇଲଣି?
ହଁ ଜଳିଖିଆ ଦିଟା ଖାଇଥିଲୁ। ଇଟିଲି ବରା ଫରା ଏମିତି ମିଶେଇକି ଗୁଗୁନି ଟିକେ ମିଶେଇକି ଖାଇଥିଲୁ ଆଉ।
ଓହୋ, ଆଉ ଗାଧେଇବ କେତବେଳୁ? ହାଲୋ।
ହ୍ୟାଲୋ।
ଗାଧେଇବନି କି ଖରା ହେଲାଣି ଜୋରେ ପାର୍କ ରେ ବସିଚ?
ହୁଁ, ଆଉ ଟିକେ ଗଲେ ଗାଧେଇବା। ଏଇ ପାଗରେ ତ ଏଇନା ଗାଧେଇଲେ ସାଙ୍ଗେ ସାଙ୍ଗେ ଝାଳ ନହେଲେ ଫୁଣି ଓଦା ହେଇଯିବୁ। ଆଉ ଥରେ ପୁଣି ଗାଧେଇଆକୁ ପଡିବ। ବାରଟା ପାଖାପାଖି ଏଗାରଟା ବାରଟା ହେଲେ ଗାଧେଇ ପାଧେଇ ପୁଣି ଖାଇକି ଟିକେ ଶୋଇ ପଡିବା ଆଉ।
ଶୋଇକି ଉଠିକି ଫୁଣି ଯୋଉ ଉପରଅଳି ଟାଇମ୍ ରେ ଖେଳି ଆସିବ ଆଉ।
ହଁ ଟିକେ କ୍ରିକେଟ୍ ମିରକେଟ ଖେଳ ହଉଚି। ଛୁଆ ଡାକୁଚନ୍ତି ଖେଳିବ ଟିକେ ଖେଳିଦବା।
ଓ ହୋ।
ହଁ।
ଆଉ ତୋମ ଆଡେ କଣ କେମିତି ପର୍ବ ପାଳନ କରାଯାଉଚି? ଏବେ ତ ଗଲା ଶୀତଳଷଷ୍ଠୀ।
ହଁ।
କେମିତି କଣ ପାଳନ କରାଯାଇଥିଲା?
ଏ ଶୀତଳଷଷ୍ଠୀ ଆମର ଯେ ତ ଶିବ ପାର୍ବତୀ ଙ୍କ ବାହାଘର।
ହୁଁ।
ବାହାଘର ରେ ଆମର ସବୁ ଗାଁର ଯୁବପିଢ଼ି ସବୁ ଏକମତ ହେଇ ସେ ଅ, ଗୋଟେ ମିଟିଙ୍ଗ ଫିଟିଙ୍ଗି ହଁ ମିଟିଙ୍ଗ ଫିଟିଙ୍ଗ ଟେ ବସିକି ତ ବାହାଘର ବିଷୟରେ ହିଁ ସବୁ ଠାକୁରଙ୍କର କଣ କେମିତି କାମ ହବ ଏମିତି କ ଥାବାର୍ତ୍ତା ହେଇ ଅ, ତାପରେ ଭୋଜି ଭୋଜି ବିଷୟରେ ବି କଥାବାର୍ତ୍ତା ହେବେ କଣ କେତେ ଲୋକଙ୍କ ପାଇଁ ଭୋଜି ହବ। ତାପରେ ଟେଣ୍ଡେ ଭେଣ୍ଟ ଏମତି ମାରାମୁରି ହବ, ତ ତାପରେ ଯେତେବେଳେ ଆମର ବାହାଘର ଯୋଉ ଦିନ
ହଁ।
ଉଁ, ସେଦିନ ଆମର ଡିଜେ ଫିଜେ ଜେନ୍ତି ଛୁଆ ମିଶି ମାଶିକି ଆଣନ୍ତି। ବାଜ ଜା ଫାଜା ଦି-ବାଣ ଫାଣ ରେ ଏମିତି ହୁଏ। ତାପରେ ଗାଁଟା ଲାଇଟ ଫାଇଟ ଲଗା
ଠାକୁରଙ୍କୁ ମାନେ ଏଁ, ଠାକୁରଙ୍କୁ ହେଇ ଯୋଉ କାନ୍ଧରେ ବୁଲେଇ ନା ଗାଡିରେ ଗାଡି ସାହାଯ୍ୟରେ ଏଁ, ବୁଲେଇ ଥାନ୍ତି ଠାକୁରଙ୍କୁ ଗାଁ ଗ୍ରାମରେ ଚାରିପଟେ ଯାଙ୍କ ଭ୍ରମଣ କରେଇଥାନ୍।
କାନ୍ଧରେ କାନ୍ଧରେ ବୁଲେଇ ବୁଲେଇ ଖୋଳ କୀର୍ତ୍ତନ ଏମତି ବୁଲେଇ ବୁଲେଇ ତାଙ୍କ ଆଗରେ ଖୋଳ କୀର୍ ତନ ପଛରେ ଏମତି ସାଉଣ୍ଡ ବକ୍ସ। ଏମତି ବୁଲାନ୍ତି, ଆଉ ତୋମ ଆଡେ ଏମତି କେମତି ହୁଏ?
ଚନା ନାଇଁ ନୂଆଖାଇ ତ ଏବେ ଆସୁୂଛି, ନୂଆଖାଇ ପର୍ବ ବିଷୟରେ କଣ କେମିତି ଜାଣିଚ ଦେଖିଆ କହିଲ?
ହଁ ନୂଆଖାଇ ତ ସେମିତି ଆମର ପିଠା ପଣା ଏମତି ସବୁ ହବ। ତ ଚି କେନେ ଫିକେନ ଏମତି, ନାଇଁ ଆମର ଇଆଡେ ଟିକେ ହୁଏ।
ଓ ହୋ।
ଆମର ଘରେ ଚିକେନ ଫିକେନ ଏମିତି ସବୁ ଆଇଁଷ ଫାଇଁ ଷ ତ ପିଠା ପଣା ବି ହୁଏ ଆଡେ ପିଠା ପଣା ଟିକେ ପସନ୍ଦ କରନ୍ତି ଇଆଡେ।
ଓ ନୂଆଖାଇ ରେ ତ ମାନେ କୃଷି ମାନଙ୍କର କହିବାକୁ ଗଲେ ନୂଆ ଖାଇ ଟା-ଆ ତାଙ୍କ ପର୍ବ।
ହଁ ତାଙ୍କ ପର୍ବ ଯେ ଇଆଟା ଆମର କିନ୍ତୁ ଘରେ ଆଇଁଷ ଫାଇଁଷ ଟିକେ ହବ।
ନୂଆଖାଇରେ ଏଇଟା ଗୋଟେ ପର୍ବ ଠାକୁରଙ୍କ ପର୍ବ ତମର ଆଇଁଷ ଫାଇସ ହୁଏ ନା?
ହଁ ଇଆଡେ ଆଇଁଷ ଫଇଁଷ ସବୁ ହୁଏ। ସେ ଏପଟେ ତ ଆମର ହଁ ଭାଇ ସତ ସତିକା କଣ ମିଛରେ କହୁଛି କି ତମକୁ।
ମିଛ କଥା କାଇଁ କହୁଛ।
ନା।
ଏ।
ସତ୍ ନାଇଁ ସତ ସତିକା ନା।
କୋଉଠି ଠାକୁର ଙ୍କ କାମରେ ଆଇଁଷ ଲଗେଇଲଣି।
ଇଆଡେ ଭାଇ ଇଆଡେ ନାଇଁ ଆମର ଇଆଡେ ଗୁରୁବାରେ ପା ଆଇଁଷ ଖାଇ ଦଉଛନ୍ତି ମାଣବସା ଗୁରୁବାରେ ଆଉ କଣ।
ଓଡିଶାରେ ତ ଗୋଟିଏ ପ ସବୁଆଡେ ତ ଗୋଟିଏ ଜାଗାରେ ଗୋଟିଏ ପ୍ରକାର ର ହୁଏ। ସେଥିରେ ମାନେ ଯୋଉ ଚାଷୀ ମାନେ ଯୋଉ ବିଭିନ୍ନ ପ୍ରକାରର ଯୋଉ ଧାନ ଫସଲ ଚାଷ କରିଥାନ୍ତି ସେଇ ଧାନ-ଅ-ଅ-ଅ-ଅ ଅ-ଅ ମାନେ ସେଇ ଧାନ କୁ ପେସା ହେଇ ହେଇକି ଚାଉଳ ବାହାର କରନ୍ତି ସେଇ ଚାଉଳକୁ ଖାଆନ୍ତି ପ୍ରଥମେ ସେଇଟାକୁ ନୂଆଖାଇ କରାଯାଏ। ତମର କେମିତି ଆଇଁଷ ଖାଉଛନ୍ତି ନୂଆ ଖାଇରେ?
ଭାଇ ଆମର ଏଇଆଡେ ବିଲ ବାଡି ବା ଏତେ ନାହିଁ।
ହଁ ଏଇଟା ତ ଓଡିଶାରେ ମାନେ ପଶ୍ଚି ମ ରାଜ୍ୟରେ ଏ ପଶ୍ଚିମ ପଟ ଓଡ଼ିଶାରେ ବେଶୀ ପାଳନ କରାଯାଏ ମାନେ ଆଦିବାସୀ ଏରିଆ ର ଲୋକ ବେଶୀ ପାଳନ କରିଥାନ୍ତି ନୂଆ ଖାଇ ପର୍ବକୁ।
ହଁ ଇଆଡେ ନାଇଁ ଆମର ଇଆଡେ ଆଦିବାସୀ ଫାଦିବାସୀ ନାହାନ୍ତି ନା ଇଆଡେ ସବୁ ଟିକେ ଡେଭଲପମେଣ୍ଟ ଜେଗାଗୁରା।
ପ୍ରତିକ ର୍ପବ କୁହାଯାଏ ନୂଆଖାଇଟାକୁ।
ହଁ।
ଆଉ କଣ।
ଇଆଡେ ସବୁ ସେମିତି ଚାଲେ ଆଉ ତମର ଇଆଡେ କଣ ଶୀତଳ ଷଷ୍ଠୀ କଣ କେମିତି ହେଲା।
କନଟା?
ଶୀତଳ ଷଷ୍ଠୀ।
ଶୀତଳ ଷଷ୍ଠୀ ଆମର ବି ସେଇ ଭଳିଆ ହୁଏ ମାନେ ସେଇଟା ତ ଶିବ-ଅ-ଅ-ଅ ଶିବ ଠାକୁରଙ୍କ ମନ୍ଦିରରେ ହୋଇଥାଏ ଶୀତଳ ଷଷ୍ଠୀ ପାଳନ କରାଯାଏ।
ହଁ।
ଆ ସେଠି ମନ୍ଦିରରେ ମାନେ ଯେମତି-ଇ-ଇ ଲୋକମାନାନଙ୍କର ବାହାଘର କରାଯାଏ
ହଁ।
ସେଇଭଳି ଭାବରେ ମାନେ ସେଇଠି ମନ୍ଦିରରେ ବେଦୀ ତିଆରି କରାଯାଏ ମାନେ ଯଜ୍ଞ କରାଯାଏ। ଅ-ଅ-ଅ ମାନେ ବର ପକ୍ଷରୁ ଜଣେ କନ୍ୟା ପକ୍ଷରୁ ଜଣେ-ଏ-ଏ ଆସିଥାନ୍ତି। ଏ-ଏ-ଏ ସେଇଠି ଠାକୁରଙ୍କର ବାହାଘର କରାଯାଏ ଆଉ।
ହଁ ହଁ। ଆଚ୍ଛା ଏବେ ତମର-ଅ-ଅ ଗଣେଶ ପୂଜା କେମିତି କଣ ହବ ଆଗକୁ ତ ଆଉଛି?
ଗଣେଶ ପୂଜା ଆସୁଛି ସେଇଭଳିଆ ମାନେ ଉ-ଉ-ଉ ଏଇଟା ଥରେ କଥା ହେଇଥିଲେ ନା କଣ ପୂର୍ବରୁ?
ଶୁଭୁନି।
ପୂର୍ବରୁ ଥରେ କଥା ହେଇଥିଲେ ନା କଣ ମାନେ ସଂଘ ତିଆରି ହୁଏ ମାନେ ସଙ୍ଘ ତିଆରି ବୋଲି କଣ ବିଭିନ୍ନ ସାହି ରେ ଗୋଟେ ଗୋଟେ ଗୋ ଆମର ତ ଗାଁ ଟା ବେଶୀ ବଡ ଗାଁ ନ
ହଁ ହଁ।
ବିଭିନ୍ନ ମାନେ ଯୁଆଡେ ତିନିଟା ସାହି ଥାଏ ସେଇ ସାହିରେ ହୁଁ। ସଂଘ ତିଆରି କରି ପିଲାମାନେ ଗୋଟେ ଗୋଟେ ଯୋଉ କ୍ଲବ କୋହୁଚ
ହୁଁ ହୁଁ।
କ୍ଲବ ଘରେ କରତି ଉଁ ମାନେ ବାହାରୁ ମିସ୍ତ୍ରୀଙ୍କୁ ଡାକିଥାନ୍ତି ଯୋଉ ମୂର୍ତ୍ତି କାରିଗର ମୂର୍ତ୍ତି କାରିଗରଙ୍କୁ ଡାକିକି ମୂର୍ତ୍ତି ତିଆରି କରିଥାନ୍ତି।
ଅଁ ହଁ।
ସେଇଭଳି ଭାବରେ ମାନେ ତାପରେ ତ ଯୋଉମାନେ ତମେ ଜାଣିଥିବ ଯୋଉଭଳି ଭାବରେ ପୂଜା କରାଯାଏ ଠାକୁରଙ୍କୁ ସେଇଭଳି ଭାବରେ ପୂଜା ତାପରେ ତାପରେ ବିଶର୍ଜନ ଦେଇଥାନ୍ତି ଯୋଉଦିନ ମାନେ ଉଁ ଯୋଉଦିନ ମାନେ ଗୋଟେ ଭଲ ବାର ଦେଖିକି ଠାକୁରଙ୍କୁ ବିସର୍ଜନ ଦିଆଯାଏ ଆଉ। ମାନେ ଗ୍ରାମ ଚାରିପଟ ଭ୍ରମଣ କରି ବାଜା, ଗୀତ, ଅ ଢୋଲ ବାଜି ଇ ସମସ୍ତେ ପିଲାମାନେ ପୁରା ଖୁସିରେ ଆନନ୍ଦ ଉଲ୍ଲାସରେ ବୁଲି ଠାକୁରଙ୍କୁ ବିଶର୍ଜନ ଦେଇଥାନ୍ତି କଣ?
ଖୁସିରେ ମଜାମସ୍ତି କରନ୍ତି ଆଉ ଉଁହୁଁ।
ଆଉ ନୂଆଖାଇ ବିଷୟରେ ଆଉ କଣ ଜାଣିଚ ଦେଖିଆ କହିଲ?
ନାଇଁ ଆଉ କଣ ନୂଆଖାଇ ତ ଏତିକି ଆଉ।
ନୂଆଖାଇ ତ ବ ମାନେ ଭାଦ୍ରବ ମାସରେ ପାଳିତ ହୋଇଥାଏ।
ହୁଁ।
ହାଲୋ।
ହୁଁ ହାଲୋ।
ମାନେ ଏଇଟା ତ ଆଗରୁ ମାନେ ପୂର୍ବରୁ ନୂଆଖାଇ ନୂଆଖାଇ ପାଇଁ କିଛି ଇ ତିଥିର ଉଲ୍ଲେଖ ନଥିଲା।
ହଁ।
ଏଇ ଜନ୍ମାଷ୍ଟମୀ ତିଥିରେ ସମ୍ବଲପୁରୁ ସମ୍ବଲପୁରୁ ବ୍ରହ୍ମପୁରୁ ଏଇ ମାନିକା ମନ୍ଦିରରେ ପଣ୍ଡିତ ମାନେ ମାନେ ଏକତ୍ରିତ ହୋଇ
ହଁ।
ନୂଆଖାଇ ପ-ପର୍ବକୁ ଆବିର୍ଭାବ କରିଥିଲେ।
ହଁ ହଁ।
ମାଆ ସମଲେଇଙ୍କ ରାଶି, ନକ୍ଷତ୍ର, ଅନୁସାରେ ନୂଆଖାଇ ପର୍ବର ପାଳନ କରାଯାଏ। ଅଧିକାଂଶ କହିବାକୁ ଗଲେ ସମ୍ବଲପୁରରେ ଏହି ପର୍ବକୁ ପାଳନ ତ ଓ ମାନେ ପାଳନ କରାଯାଏ।
ଆଚ୍ଛା। ତାହେଲେ ତମର ଏତେ ନଲେଜ ଅଛି ନାକି?
ଆ ନଲେଜେ କଣ ଏଇରା ତ ମାନେ ସାଧାରଣ କଥାଉରା ଆଉ।
ହୁଁ ହୁଁ ନାଁ ଇଆଡେ ଏତେ କଥା ଇଆଡେ ଜାଣି ନାହାଁନ୍ତି ନା ଇଆ ଟିକେ ନାଇଁ ଏତେ କଥା ଇଆଡେ ଏତେ କଥା କିଏ ଜାଣିନାହାନ୍ତି।
ଆତ୍ ଏଇରା ଆ ଓଡିଆ ପିଲା ହେଇକି ଯଦି ନ ଜାଣିବ ଆଉ କଣ ତାହଲେ ଜାଣିବ?
ନାଇଁ ଇଆଡେ ଭାଇ ଏ ବାହାରକୁ ଲୋକ ପଳୋଉଚନ୍ତି ନା ଆମର।
ଉଁହଁ।
ତ ଓଡ଼ିଶାରେ ରହିଲେ ସିନା ଆମର ର ଜାଣିବେ।
ମାନେ ଏଟା ନୂଆଖାଇଟା ଏଇ ଗଣେଶ ଯୋଉ ଗଣେଶ ପୂଜା କୋହୁଚ ଗଣେଶ ଚତୁର୍ଥୀ ପରେ ପରେ ଗୋଟେ ଦିନ କି ଦୁଇ ଦିନ ପରେ ଆସିଥାଏ ନୂଆଖାଇ ପର୍ବ ପାଳିତ ହଉଥାଏ।
ଆଚ୍ଛା। ଭାଇ ଆଉ ବିଲ ବାଡି କଥା କଣ ଟିକେ କୁହ।
ଖ
ତମ ବିଲ ବାଡି କଣ କେମତି ପାଣି ଫାଣି ପାଗ ଫାଗ କଣ କେମତି?
ନାଇଁ ବିଲ ବାଡି ତ ଏବେ ମାନେ କହିବାକୁ ଗଲେ ତଳି ପକା ହୋଉଚି। ଆରମ୍ଭ ହୋଉଚି ମାନେ ବିଲବାଡି କାର୍ଯ୍ୟ ଏବେ ଆରମ୍ଭ ହୋଉଚି।
ଆଚ୍ଛା।
ବର୍ଷା ହେଲେ ତାପରେ ଯାଇଁକି ବିଲ ବାଡି କାମ ଚାଲି ରହିବ ଆଉ।
ହୁଁ ହୁଁ ତ ପାଗ ଏବେ କେମିତି ଦୋଉଚି ସିଆଡେ?
ପାଗ ହାଲକା ସେଇଭଳିଆ ଏଇ ସପ୍ତାହେ ପୂର୍ବରୁ ଉଁ ହେଇ ଥିଲା ବର୍ଷା। ସପ୍ତାହେ ହେଲାଣି ଏବେ ବର୍ଷା ହୋଉନାଇଁ।
ଆଚ୍ଛା।
ଆଉ ମାଟି ବି ଫାଟି ଫୁଟା ଯାଉଚି ମରୁଡି ଟାଇପର ମାନେ କହିବାକୁ ଗଲେ। ହୋଉଚି ଆଉ ମାନେ ଲୋକମାନୋନେ ଯାହାର ସୁବିଧା ଥିବ ପାଣିର ସୁବିଧା ଥିବ ସିଏ ମଟର ସାହାଯ୍ୟରେ ପାଣି ଲଗେଇ ନିଜ ବିଲରେ ଏଁ ଧାନ ବୁଣୁଚନ୍ତି ଆଉ।
ହୁଁ ହୁଁ। ତ ଆଉ ଫସଲ, ଫସଲ କେଣେ କେମିତି ଭଲ ହୁଏ ସବୁ ଇଆଡେ ଫସଲ, ଫସଲ, ଫସଲ
ହଁ ଫସଲ ସେଇଭଳିଆ ହୁଏ ଆଉ। ଏତେ ଉନ୍ନତ ଧରଣର ହୁଏନି ତଥାପି ଇଁ ମାନେ ଚଳିଯାଏ ଯେତିବି ଯେତିକି ବି ହୁଏ ଚଳିଯାଏ।
ଆଚ୍ଛା।
ଆ ଚାଷୀ ତ ପ୍ରଥମ କରି ଅମଳକ୍ଷମ ଧାନ କୁ ଇଷ୍ଟ ଦେବୀଙ୍କ ଠାରେ ସମର୍ପଣ କରିଥାଏ। ନୂଆଖାଇ ପର୍ବକୁ ଆଉ ପ୍ରଥମ ଏ ସିଏ ଚାଷ କରିବା ମାନେ ସେ ଚାଷର ଅ ଫଳକୁ ଦେଇଥାଏ ସେଇ ଯୋଉ ନୂଆଖାଇ ପର୍ବକୁ ପ୍ରଥମେ ସେ ଠାକୁରଙ୍କ ପାଖରେ ଦେଇଥାନ୍ତି, ତାପରେ ଯାଇଁକି ନିଜ ନିଜ କାମରେ ଲଗାଇଥାନ୍ତି ଧାନକୁ।
ହୁଁ ହୁଁ। ଆଉ କଣ ଆଉ ତାହେଲେ ଖିଆପିଆ ସବୁ ସରିଯାଇଚି।
ନାଇଁ ଖାଇନି, ମୁଁ ବି ସେ ଜଳଖିଆ କରିଥିଲି ସକାଳୁ ଯାଉଚି ଯିବା ଖରା ତ ହେ ଲାଣି ଜୋରେ ଗାଧେଇକି ଖାଇବା।
ତ ଗାଧୁଆ ପାଧୁଆ କୋଉଠି କଣ କରିବ?
ଗାଧୁଆ ଘରେ ଅଛି କୁଅ।
ଆଚ୍ଛା, ପୋଖରୀ ଫୋଖରୀ ନାହିଁ ବୋଧେ।
କଣ?
ପୋଖରୀ ଫୋଖରୀ।
ହଁ, ପୋଖରୀ ଅଛି, ନାଳ ଅଛି, ନଈ ମଧ୍ୟ ଅଛି କିନ୍ତୁ କିଏ ଯାଉଚି ଖରାକୁ ତ ଦେଖୁଚ ଦେହ ହାତ କେମିତି ଶୁଖି ଯାଉଚି।
ହଁ ହଁ ହଁ ଖରା ତ ହୋଉଚି ଏବେ।
କୂଅରୁ ଗାଧେଇକି ଇଁ ଘରେ ଖାଇକି ଶୋଇପଡିବାଟା ଠିକ୍। ସେତେ ବାଟରୁ ଯାଇକି ଆସିଲା ବେଳକୁ ଝାଳ ମରିଯାଇଥିବ ଦେହ ଶୁଖିଯିବ ରକ୍ତ ଶୋଷି ନେଇଯିବ‌ ଆ
ହଁ, ତ ଗାଧେଇକି ସେ ମୂଲ୍ୟ ହିଁ ରହିବନି।
ପାଣି ବି ଗାଧେଇଲେ ଏଂ ଦେହ ପା ବି ଖରାପ ରହିବ।
ହୁଁ ହୁଁ ହୁଁ।
ଯୋଉଟାରେ ମାନେ ଏତେ ଚଳି ଯାଇଚି ସେଇଟାରେ ଚଳିଯିବା ଟା ଠିକ୍ ଏପଟ ସେପଟ ହେଲେ ଭାରି ଖରାପ।
ଭାରି ଖରାପ ହୁଁ।
ଆ ହୋଉ ଭାଇ ଯାହା ତମେ ଗପ ଆଉ?
ହୋଉ ହୋଉ।